ହ୍ୟାଲୋ
ମ୍ୟାଡ଼ାମ ଭଲ ଅଛନ୍ତି
ହଁ ହଁ ନିଶ୍ଚିନ୍ତ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ମୁଁ ଭଲ ଅଛି ଆଉ ଆପଣଙ୍କ ଆଡେ ବର୍ଷା ହଉଛି ଆଜି।
ହଁ ବର୍ଷା ତ ସକାଳୁ ଲାଗିକି ରହିଛି ଆପଣଙ୍କ ଆଡେ।
ସେମ୍ ଆମ ଆଡେ ବି ସେଇ ସେମ୍ ପ୍ରୋବ୍ଲେମ୍।
ଆଚ୍ଛା ଆଉ ଆପଣ ଆଜି କଣ ଖାଇଥିଲେ?
ମୁଁ ଆଜି ସିମେଇ ଖିରି ଖାଇଥିଲି ଆପଣ।
ମୁଁ ଏଇ ପିଠା ଡାଲମା ଖାଇଥିଲି ଆଉ।
ଆଉ ମୁଁ କଣ କହୁଥିଲି କହିଲେ ମ୍ୟାଡ଼ାମ। ଏଇ ଯୋଉ ଭଳିଆ ପାଗ ଦଉଛି ଏଇଭଳିଆ ପାଗରେ। ଆପଣଙ୍କୁ କଣ ଖାଇବାକୁ ବେସି ଭଲ ଲାଗେ।
ମତେ ତ ଚାହାକୁ ପକୁଡି ମସ୍ତ ଲାଗିବ କଫି ହେଲେ ବି ଭଲ ଲାଗିବ ଟିକେ। ମତେ ଏଇଭଳିଆ ଖାଇବା କିଛି ଚଟପଟା ଆଇଟମ ମତେ ଦେଉ ଦବ ମୋର ଗଲା ଆଉ ନହେଲେ ପିଜା ବରଗର ତ ଆଜ କାଲି ଚାଲିଛି ହଁ ସେଇଟା କିନ୍ତୁ ବର୍ଷା ପାଗକୁ ଆଉ ଯୋଉ ଭଳିଆ ଆଗ ଭଳିଆ ଯେମିତି ଥାଏ ସେଇଭଳିଆ ଟିକେ ଭଲ ଲାଗୁଛି ଆଉ ପକୁଡି ଚାହା ଏମିତି ଦେଲେ ଖାଇହେବ। ମଜା ଆସିଯିବ।
ଆପଣ ତ ସେଟା ମୋ ମନ କଥାକୁ ହିଁ କହିଦେଲେ।
ଆପଣଙ୍କୁ ଭଲ ଲାଗେ।
ମତେଏଁ ବର୍ଷା ପାଗରେ ନା ଗରମ ଗରମ ଚାହା ତା ସହିତ ପ କୁଡି ସେଟା ବି ଘରେ ବନା ହେଇଥିବ ବାହାରୁ ଖାଇବାକୁ ଇଛା ନାହିଁ। କାହିଁକି ନା ବାହାରେ ଏଇ ବର୍ଷା ଟାଇମ ରେ ନା ଟିକେ ମତେ ଅସ୍ନା ଲାଗେ।
ହଁ ସେଇଟା ତ ସତ କଥା ବାହାରେ ତ ଚାଲିକି ଯାଇହବନି ଯାହା କିଣିବ ଆହୁରି ସେଟା ନକହିବା ହିଁ ଭଲ।
ତ ସେଥିପାଇଁ ଗରମ ଗରମ ଚାହାକୁ। ଆଉ ପକୁଡି ବନାହେଇଥିବ ତା ସହିତି ଟିକେ ଉଁ ପରେ ବିଟ୍ ଲୁଣ ପଡିଥିବ ଆଉ ଟମାଟୋ ସକ୍ସ କି ଚିଲି ସକ୍ସ। ପୁରା ମଜା ଆସିଯିବ।
ମତେ ବି ସେଇଭଳିଆ କିଏ ଜେ କିଏ ଗୋଟେ କରିକି ଦେଇଦଉନା ମୁଁ ବହୁତ ଖୁସିରେ ଖାଇବି। କିନ୍ତୁ ଘରେ ହେଇଥିବା ଦରକାର। ବାହାରେ ଏଇ ଟାଇମ୍ ଯଦି କିଣିକି ଆଣିକି ଖାଇବନା ଗଲା କେତେବେଳେ କିଏଁ କ ପ ପକେଇ ଦବ ଜଣା ହିଁ ପଡିବନି।
ମୁଁ ତ ଭାବୁଛି ଆଜି ସନ୍ଧ୍ୟାବେଳକୁ ନା। ଅ ଚାହା ସହିତ ପକୁଡି ବନେଇବା ପାଇଁ ନିଜେ
ତମକୁ ଆସେ।
ହୁଁ।
କେମିତି କରିବା ଓହୋ ଆଚ୍ଛା ତାହେଲେ ବହୁତ ଭଲସେ କରି ଜାଣିଛନ୍ତି ତାହେଲେ।
ମତେ ପକୁଡିରେ କୋବି ପକୁଡି ହେଲା କି କଟଲେଟ ହେଲା ଆଉ ଯୋଉ ନର୍ମାଲ ପିଆଜ ପଡିକି ପକୁଡି ହୁଏ। କି ଟିକି ଟିକି ଆଳୁ ପଡିକି ସେଇଟା ବହୁତ ଭଲସେ ଆସେ।
ଆଚ୍ଛା ଆଚ୍ଛା। ତାହେଲେ ଆପଣଙ୍କୁ ଏଇ ସବୁ ଏତେ ଜିନିଷ ଆସିଛି।
ହୁଁ କି ଆ ସହିତ ନା ଆ ସହିତ ଜୋହାପ ପାଗ ଦେଇଛି ଝାଲ ମୁଢି ଖାଇବ ପୁରା ଚଟପଟା ହେଇଥିବ।
ହଁ।
କହୁଛନ୍ତି।
ଯାହଉ ଏତେ ସବୁ ଆପଣଙ୍କୁ ତାହେଲେ ଭଲ କରିଆସିଛି ଆଉ।
ମତେ ଆଜି ଇଚ୍ଛା ହଉଛି ଚାହା ସହିତ ପଖଡି ବନେଇକି ଖାଇବା ପାଇଁ। ନହେଲେ ନାଇଁ ଝାଲମୁଡ଼ିି।
ନିଶ୍ଚିନ୍ତ କରିକି ଖାଆନ୍ତୁ ଏ ବର୍ଷା ପାଗ ଯେମିତି ହେଇଛି ନା? ଥରେ ଘରେ କରିକି ଖାଇବା ମଜା ହିଁ ଅଲଗା ତାର।
ଏଇ ବର୍ଷା ପାଗରେ ସମସ୍ତେ ମିଶିକି ଖାଇବା ଟା ମଜା ହିଁ କିଛି ଅଲଗା ଥାଏ। ତା ସହିତ ଆଉ ଆପଣ ଆଡ୍ କରିପାରିବେ ଚିପ୍ସ ହେରିକା। ସେରା ମଜା ହିଁ ଆସିଯିବ।
। ସେମିତି ଗୋଟେ ମ୍ୟାଗି ପକେଇ ଚିପ୍ସ। ସେଇଟା ପକେଇକି ତାକୁ ଗୋଟେ ବି ଆଇଟମ୍ କରିବତ ମସ୍ତ ଲାଗୁଛି ସେଇଭଳିଆ ବି କଲେ।
ଆଚ୍ଛା ଆପଣ କରିଥିଲେ ମୁଁ ଜାଣିନି ଏଇଟା ମୋତେ ଟିକେ କହିବେ କେମିତି କହିଥିଲେ?
ଆ ପ୍ରଥମେ ଆମେ ମ୍ୟାଗି କୁ କଣ କରିବା ନା ଟିକେ ନାଗୁ ବାସ୍ ମାନେ ଅଧିକା- ତେଲ ଦେବାନି ସବୁବେଳେ ଆମେ ଟିକେ ତେଲ କମ୍ ଜିନିଷ ଖାଇବା। ଆଉ ତ ଟିକେ ତେଲ ପକେଇକି ତା ଦେହରେ ମ୍ୟାଗି ଆମର ଜାଣିଛନ୍ତି ତ ସେ ମ୍ୟାଗି ଗୋଟେ ପକେଇଦବା। ତାକୁ ଭାଜିଦବା ମାନେ ଅଳ୍ପ ଯେମିତି ପୁରା କଡା ହେଇଯିବ ସେମିତିଆ କରିବାନି ନର୍ମାଲ ଟିକେ। ବ୍ରାଉନ ହେଇ ଆସିଲା ବେଳକୁ କାଢିଦବା କାଢିଦେଇକି ଆଣିବା। ତା ଆମର ଯେତେ ପ୍ରକାର ଚିପ୍ସ ହଉ କୁୁର୍ କୁରି ହଉ। ଆଣିବା ତା ଦେହରେ ପକେଇବା ତାପରେ ଯୋଉ ମିିକଚର୍ ଆସେନି ଗୋଟା ବାଲା ସେଟା ବି। ସେଇଟାକୁ କାଟି ପାରିବେ ବି ସେଗୁଡା ସ୍କିପ୍ କରିଦେବେ। ତ ତାପରେ ଲଙ୍କା ପକେଇବା ମାନେ ଛୋଟ ଛୋଟ ପୁରା ଚୁନା ଚୁନା କରିକି ଲଙ୍କା ପକେଇବା ତା ଦେହରେ ତାପରେ ସୋୟା ସସ୍ ପକେଇବା ପକେଇବା ଟମାଟୋ ସସ୍ ପକେଇବା ତା ଦେହରେ ଟିକେ ଚାଟ୍ ମସଲା ମ୍ୟାଗି ମସଲା ତାପରେ ଏମିତି ଦେଖିବା ମସ୍ତ ଲାଗିବ ସେଇ ଆଇଟମ୍ ଟା ଥରେ କରିକି ଖାଆନ୍ତୁ। କେତେ ଟେଷ୍ଟ ଲାଗୁଛି ସେଇଟା ମୋତେ ଥରେ ଜଣେଇବେ ଆଉ
ତାହେଲେ ଆପଣ ଏ ଆଇଟମ୍ ଟା ମୁଁ ଫାଷ୍ଟ କରିବି ତାପରେ ଯାଇକି ଆଉ ଯାହା।
ହଁ ଏଇଟା ଚଟ୍ ପଟା ରେ ପୁରା ଫାଷ୍ଟ ହେଇଯିବ ମତେ ଏଇଟା ତ ବହୁତ ଭଲ ଲାଗେ। ଆଉ ଏଇଟା ତ ମୁଁ ଜାଣିନଥିଲି ମୋ ଦିଦି ଥରେ ମତେ କରିକି ଖୁଆଇଥିଲା ମତେ ବହୁତ ଭଲ ଲାଗିଥିଲା। ସେଇ ଦିନଠୁ ମୁଁ ଖାଉଛି ଖାଉଛି ସବୁଦିନ ପ୍ରାୟଟାଇମ୍ ମୁଁ ଏଗୁରା କରି ଖାଇଦଉଛି।
ଏଇଟା ବହୁତ ଇଜି ଅଛି ଆଉ ବହୁତ ଚଟପଟା ମାନେ। ଶୁଣିକି ମତେ ଏବେ ଖାଇବାକୁ ଇଚ୍ଛା ହେଲାନି।
ତାପରେ ବହୁତ କମ୍ ସମୟ କିଛି ଆମକୁ ଦେଖାନି ବସ୍ ଏଆ ଉଇ ପ୍ୟାକେଟ ବି ହଉ କୁର୍ କୁରୀ ଆଣିଦେଲେ ଆମେ ପକେଇକି କରିଦବା କି? ତାପରେ ନର୍ମାଲି ତ ଆମ ଘରେ ସବୁ ଏଇ ପ୍ରକାର ଜିନିଷ ହିଁ ଥାଏ ପ୍ରାୟତ। ତ ଏଗୁରା ପକେଇ ଖାଇବ ମଜା ହିଁ ଟିକେ ଅଲଗା ଥିବ ଏ ବର୍ଷା ପାଗକୁ।
ମୁଁ ଟିକେ କୁର୍ କୁରି ଖାଏନି ଅ କିନ୍ତୁ ମୁଁ ଏଇଟାରେ ଚିପ୍ସ ପକେଇକି କରିପାରିବି।
ହଁ ହଁ ଚିପ୍ସ ହିଁ ଆହୁରି ଭଲ ଲାଗିବ କିଛି ଖରାପ ନାହିଁ ସମସ୍ତେ ଚିପ୍ସ ହିଁ ପ୍ରାୟ ପକାନ୍ତି। କୁର୍ କରି ଟିକେ ପକେଇଲେ ବ ଯୋଉମାନେ ଟିକେ ପ ପସନ୍ଦ କରନ୍ତି କୁର୍ କୁରି ହେରିକା ଖାଇଆକୁ। ସେମାନେ ପକେଇ ପାରିବେ।
ମୁଁ ଆଜି ଏଇଟା ଚିପ୍ସ ପକେଇକି ଏଇଟା ଟ୍ରାଏ କରିବି ତାହା ପରେ ଯାଇଁକି ମୁଁ ଆପ ଆଣଙ୍କୁ ଜଣେଇବି ଏଇଟା କେମିତି ଲାଗିଲା।
ହଁ ହଁ ନିଶ୍ଚିନ୍ତ ଭାବରେ ଜଣେଇବେ।
ଶୁଣିକି ହି ଜଣା ପଡି ଯାଉଛି ଯେ ଏଇଟା କେତେ ଖାଇବାକୁ ଟେଷ୍ଟି ଲାଗିବ।
ହଁ। ସେଦିଏ ଏଁ ସେଦିରେ ଟିକେ ଯଦି ପାଇବେ ଟିକେ ବିଟ୍ ଲୁଣ ଯଦ ଟିକେ ପକେଇଦେବେ ଯେଦ ବ୍ଲାକ୍ ସଲ୍ଟ। ସାଦ୍ବ ଅନୁଯାଏ ଟିକେ ପକେଇଦେବ ଟିକେ ନା ଅଧିକା ପକେଇବନି ଦ ଅ ଆ ନହେଲେ ଲୁଣିଆ ହେଇଯିବ।
ଆ ସହିତ ଆପଣ ଟିକେ ଲେମ୍ବୁ ଜଷ୍ଟ୍ ଆଟ୍।
ହଁ ଲେମ୍ବୁ ହିଁ ମୁଁ ଭୁଲି ଯାଇଥିଲି ଏଇ କଥା। ଆଲ ପ୍ରାୟତ ଭିିନୋଗାର ଏ ଏଗୁରା ନପକେଇକି ଆମେ ଲେମ୍ବୁ ଟା ପକେଇବା ଠିକ୍ ହବ।
ହଁ ସୋୟା ସସ୍ ବଦଳେ ଆମେ ଯଦି ଲେମ୍ବୁ ଟା ଉପରେ ପକେଇବା ତାହେଲେ ଭଲ ଲାଗିବ।
ହଁ ଖଟା ଖଟା ତାପରେ ଇଏ ଏପଟେ ଚଟ୍ ପଟା ହଁ। ମଜା ଆସିବ ଆଉ।
କାହିଁ କହୁଛନ୍ତି ଆଉ।
ଆପଣ ଆଜି ସନ୍ଧ୍ୟାରେ ଟ୍ରାଏ କରନ୍ତୁ ଥରେ, ଖାଆନ୍ତୁ କେମତି ଲାଗୁଛି ମତେ ଥରେ ଜଣେଇବେ ଥାଙ୍କୟୁ।
ଠିକ୍ ଅଛି ଏଇଟା ଟ୍ରାଏ କରିବି ଆଉ ଅଛି ମୋ ଭାଇର ଅର୍ଡର ଅଛି। ଛି ଯେ ସେ ଅଛି ଇଭିନିଂରେ ଅଁ ତା ପାଇଁ ସିମେଇ ଉପ ନ ବନେଇବା ପାଇଁ।
ଆଚ୍ଛା ଆଚ୍ଛା ଆପଣଙ୍କୁ ତାହେଲେ ସିମେଇ ଉପମା ବି ଆସେ?
ହଁ।
କେମିତି ହୁଏ ମତେ ଟିକେ କହୁନାହାନ୍ତି ମୁଁ କରିବି ବି। ହ
ସିମେଇ ଉପମା ପାଇଁ ଫାଷ୍ଟ ଆପଣ ଅଳ୍ପ ଟିକେ ତେଲ ପକେଇକି ସିମେଇକୁ ଫାଷ୍ଟ ଭାଜିଦେବେ। ବ୍ରାଉନ କଲର ଯାଏ।
ଆଛା।
କୋଉ ଗୋଟେ ପ୍ଲେଟ କୁ କାଟିଦେବେ ଆପଣଙ୍କର ଯ ଆପଣ ଯୋଉ ଭଳିଆ ସବୁ ପରିବା ପସନ୍ଦ ଆପଣ ଯାହାବି ପକେଇ ପାରିବେ ଆପଣଙ୍କ କ ଅନୁସାରେ ମୁଁ ତ ପକାଏ ପିଆଜ ପକାଏ ମୁଁ। ବୁଝିଲେ ଆଉ ଆମର ବନ୍ଧାକୋବି ଯେତ ଥିବ ସେଇଟା ପକାଇ ଗାଜର ପକାଏ ଆଉ ସୋୟାବଡି ଯୋଉ ଆସେ ସେଇଟାକୁ କାଟିକି ଛୋଟ ଛୋଟ କରିକି ପକାଏ। ଯଦି ମକା ଅଛି ଆପଣ ମକା କ୍ୟାପ୍ସିକମ୍ ଏସବୁ ଆଡ କରିପାରିବେ। କିନ୍ତୁ ଆଜି ଯେହେତୁ ଏସବୁ କିଛି ନାହିଁ ମୁଗା ସ ଗାଜର ଆଉ ପିଆଜ ଆଉ ବନ୍ଧାକୋବି ଅଳ୍ପ ଟିକେ ଆଉ ସୋୟାବଡି ଏତିକି ପକେଇ କରିବେ।
ଉଁ ହୁଁ ଯେତେ କମ ବି ଜିନିଷ ପକେଇ କରିବ ଭଲ ଲାଗେ ପ୍ରାୟତଃ ତା ଖାଇବାକୁ ବହୁତ ଭଲ ଲାଗେ।
ମୁଁ କହିବି ତ ଆମେ ଯଦି ବେଶୀ ପରିବା ପକେଇକି କରିବା ତାହେଲେ ଭଲ କାହିଁକିନା ଅ ଏ କେରେ ଛୁଆମାନେ ନା ଆ ପରିବାକୁ ଖାଇବାକୁ ଭଲ ପାଆନ୍ତିନି, ଯେମିତିକି ମୋ ଭାଇ।
ସେମତି ମୁଁ ବି ମାନେ ସେଇଟା କିନ୍ତୁ ପ୍ରୋଟିନ୍ ମିଳେ କିନ୍ତୁ ଆମକୁ ମତେ ଭଲ ଲାଗେନି ଖାଇବାକୁ।
ମୋ ଭାଇ କହିବ ମୁ ଆଳୁ ଛଡ଼ା କୌଣସି ବି ପରିବା ଖାଇବିନି। କିନ୍ତୁ ଏମିତି ମୁଁ ତା ପାଇଁ ଏମିତି ତା ପାଇଁ ବନେଇଲେ, ସେ ମତେ କହିବ ତୁ ମୋ ପାଇଁ ଏମିତି ହିଁ ବନେଇ ଦେ। ତ ସେଥିପାଇଁ ମୁଁ ଏମିତି ତାକୁ କଣ କରେ ନା ସିଏ ହେଇଯିବ। ତାକୁ ଅଳ୍ପ ଟିକେ ତେଲ ପକେଇକି ଫାଷ୍ଟ ପିଆଜ କୁ ଫ୍ରାଏ କରିଦେବେ ଭଲରେ ଯେମତି ତାକୁ। କଲର ଟା ଚେଞ୍ ହେଇଯିବ ଦେନ୍ ଆମେ ଲୁ ହଳଦୀ ପକେଇଦବା ତାପରେ ପରିବା ଆପଣଙ୍କ ହିସାବରେ ପକେଇକି ଜଷ୍ଟ। ଟିକେ ଭାଜିବା ତାପରେ ଅଳ୍ପ। ପାଣି ଦେଇକି ପରିବାକୁ ସିଝିବାକୁ ଛାଡ଼ିଦେବା ପରିବା ଯେତେ ସିଝିଯିବ ଆପଣ ଜାଣିବେ ଯେ ପରିବା ପୁରା ଅଧା ସିଝି ଯାଇଛି ଆପଣ ତା ଦେରେ ନା ଅ ସେ ସିମେଇକୁ ପକେଇ ଦବେ ତାପରେ ମ୍ୟାଗି ମସଲା। କରିବେ ଆଉ ଆପଣଙ୍କ ଅନୁସାରେ ଲଙ୍କା ଗୋଣ୍ଡ ଆଉ ଟିକେ ଚିକେନ ମସଲା ପକେ ପକେଇଦବେ ଆଉ ବାକି। ଟମାଟୋ ସସ୍ ଚେଲ୍ ସସ୍ ସୋୟା ସସ୍ ଏସବୁ ଆପଣଙ୍କ ଅନୁସାରେ ଆଉ ଗୋଟେ।। ଆଉ ଗୋଟେ ଆମର ଚଅମୀନ୍ ମସଲା ଆସେ ଚିଙ୍ଗସ ର।
ହଁ।
ସେଇଟା ବି ପକେଇବେ ତାପରେ
ହୋଉ।
ଦେଖିବେ ହେଇଗଲା ପରେ, ଅ ଯଦି ଆପଣଙ୍କ ପାଖେ ବାଦାମ ବି ଅଛି। ତାକୁ ଭାଜିକି ରଖିଥିବେ ଯ ସେଇଟାକୁ ବି ଆଡ୍ କରିପାରିବେ ସେଇଟା ପରେ ଚାମିନ୍ ଭଳିଆ ଟେଷ୍ଟ ଲାଗିବ।
ଓହୋ ଆପଣ ଏତେ ଆଇଟମ କୋଉଠି ଶିଖିଲେ? ମାନେ କାହାଠୁ ଶିଖିଛନ୍ତି
ଉଁ ମୁଁ ଏସବୁ ମତେ ନା ମୋ ମାମା କରିକି ଦିଅନ୍ତି ମୋ ମାମା ମୋ ପାଖେଇ ରୁହନ୍ତିନି ଅ ମୁଁ ଯେତେବେଳେ ଗାଁକୁୁ ଯାଏ ସିଏ ମୋ ପାଇଁ ମତେ କି ଏସବୁ ଖାଇବା ବହୁତ ପସନ୍ଦ ତ ତ ମୁଁ ଯେତେବେଳେ ଗାଁ କୁ ଯାଏ ତ ସିଏ ମୋ ପାଇଁ ଏମିତି ସବୁ ନୂଆ ନୂଆ ଆଇ- ଟମ୍ ମତେ କରିକି ଦିଅନ୍ତି, ତ ମୁଁ ଏଇଟା ତାଙ୍କ ପାଖରେ ଶିଖିଛି ତା ବାଦରେ ବି ଅ ବାକି ମୁଁ ମାନେ ଯେତେବେଳେ ବି ଫ୍ରି ମିଳେ ମ ୟୁ ଟୁଫି ବି ଗୋଟେ ଗୋଟେେ ମାନେ ମୋର ଉପରେ ଡିପେଣ୍ଡ କରେ ଯେତେବେଳେ ବି ମୋର ହେଇଚି ଶ ହୁଏ ମୁଁ ୟୁଟ୍ୟୁବ ରେ ବହୁତ୍ ଜିନିଷ ଶିଖେ
ଓ ଯାହା ହଉ ଆପଣଙ୍କ ଇଚ୍ଛା ଅଛି ବୋଲି ଆପଣ ଏତେ କିଛି ଶିଖି ପାରୁଛନ୍ତି ସେ ଏଇଟା ବଡ କଥା।
ସେଇଟା ମୋତେ ନା ମୁଁ ଯେତିକି ଖାଏ ନିଜ ପାଇଁ ଭଲ ନ ଲାଗେ କରିବା ପାଇଁ ମୋତେ ସେ ପାଇଁ ମତେ କିଏ ଗୋଟେ କହିଥିବ ଯେ ମୋ ପାଇଁ ଏଇଟା ବନା ମତେ ତା କୁ ବନେଇକି ଦେବା ପାଇଁ ସେତିକି ବେଶୀ ଭଲ ଲାଗେ
ଯା ହଉ ସେଇଟା ବଡ କଥା
କାହିଁକି ନା ଦେଖ ଆମେ ନିଜେ ଯେହେତୁ କରିଥିବା ଆମେ ନିଜେ କହିଛେ ମାନେ ସେ ଜିନିଷ ତ ଆମକୁ ବହୁତ ହି ଭଲ ଲାଗିବ କିନ୍ତୁ ଯେତେବେଳେ ଆମେ ଆଉ ଜଣଙ୍କ ପାଇଁ କରିକି ଦେଇଥିବା ସିଏ ଯେତେବେଳେ ଖାଇବ ଆଉ ତାକୁ ସେ ଜିନିଷ ଟା ଭଲ ଲାଗିବ ସେତେବେଳେ ମତେ ଫିଲ୍ ହୁଏ, ମତେ ମୁଁ ଯେ ମୋ କଥା କହିବି ଯେ, ସେ କହିଲା ଭଲ ହେଇଚି ମାନେ ତାହେଲେ ସିଓର୍ ଭଲ ହେଇଚି। ମୁଁ ଆଉଥରେ ଏଇଟା କରିବି।
କଷ୍ଟ ର ଫଳ ହିଁ ମିଳିଯିବ କି ହଁ, ଖୁସି ଲାଗିବ।
ସେତେବେଳେ ଖୁସି ଲାଗିବ କିନ୍ତୁ ଆପଣ ନିଜ ପାଇଁ ବନେଇଚନି ହଁ ମ ଆଉ କିଏ ବନଉଚି ଏତେ ଗରମରେ ଏତେ କଷ୍ଟ କରିକି ନିଜ ପାଇଁ, ହଁ ମା ଖାଇଦବା ଯାହାବି ହେଇଚି, କିଏ ଆଉ କରୁଚି? ଇଛା ହିଁ ହବନି।
ହଁ, ସେଇଟା ଠିକ୍ କଥା। ଆଛା ହଉ ମ୍ୟାଡ଼ାମ୍, ମୋର ଗୋଟେ କଲ୍ ଆସିଲାଣି, ମୁଁ ଆପଣଙ୍କୁ ପଛରେ କଥା ହେବି।
ଠିକ୍ ଅଛି ମ୍ୟାମ୍, ଥ୍ୟାଙ୍କ୍ ୟୁ।